ହାଲୋ।
ହାଲୋ।
ହାଲୋ।
ହାଲୋ
କଣ କରୁଚୁ?
ଏଇ ବସିଚି ଆଉ କଣ କରିବି।
ଶୁଭୁନି କିଛି କ୍ଲିଅର ସେ।
ହାଲୋ ହାଲୋ କଣ ପାଇଁ କହିଲ ତମେ?
ହଁ କଣ କରୁଛୁ?
ଆଉ କଣ ଖାଇଛୁ?
ଏଇ ସନ୍ଧ୍ୟାବେଳେ ଝାଲ ମୁଁଢି ଖାଇଛି ଆଉ।
ଆଛା ମୁଁ ବି ସେଇ ସନ୍ଧ୍ୟା ବେଳେ ଖାଇଥିଲି ବରା ଖାଇଥିଲି।
ଆଉ ଆଜି ଦିନ କଣ କେମିତି କଟିଲା?
ଆଉ ସଖାଳେ ଆଜି କୁଆଡେ ଯାଇଥିଲ?
ମୁଁ ଆଜି କୁଆଡ଼େ ଯାଉନି ଏମିତି ଘରେ ଥିଲି ତାଜା ହଁ ମୋ ଭଉଣୀ ଆସିକି କହିଲେ କି ଚାଲେ ଟିକେ ଯିବା। ହ ବଜାର ବୁଲିବା ପାଇଁ ଟିକେ କାମ ଅଛି ସେଥିପାଇଁ ଆମେ ଦି ଜଣ ଟିକେ ଯାଇଥିଲୁ। ବୁଲାବୁଲି କରିକି ଆସିଲୁ।
ଆଉ କଣ ସବୁ ଭଲ ନା?
ଆଉ ଘରେ ସମସ୍ତେ କଣ କରଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଗୋଟେ କଥା କହିବି। ଶୁଭିଲା?
ହୁଁ
ଆଜିକାର ନା ଆ ସହର ଜୀବନରେ କଥା ତୋ କଣ ମତ ତୁ କହିବୁ
ଗାଁ ଆଉ ସହର ଭିତରେ ତ ବହୁତ ଡିଫରେନ୍ସ ଅଛି।
ଗାଁ ମାନେ ଗାଁ ପରିବେଶି ମତେ ବହୁତ ଭଲ ଲାଗେ ସହର ଠାରୁ ସତେଇ
ମଙ୍ଗ ହଁ ଗାଁ ଲୋକ ମାନେବି ପରସ୍ପର ବହୁତ ଭଲ ସର୍ଥ ସାହାଯ୍ୟ କରନ୍ତି ସେ ମିଳି ଭିତରେ ରହିବାର ଭାବନା ବହୁତ ସୁନ୍ଦର ସେଥିପାଇଁ ହ ଆମ ଦୁଇ ଜଣଙ୍କର ଗାଁ ର ପରିବେଶ ସବୁଠୁ ସୁନ୍ଦର ମତେ କ ହୁଁ
ହଁ ସତରେ ଗାଁ ର ପରିବେଶ ହିଁ କୋଉଠି ମିଳି ନଥାଏ। ଗାଁର ସେଇ ଯୋଉ ପବନ ଚାରିଟା ବେଳ ଯୋଉ ମାନେ ବର୍ଷା ବେଳେ ଆସିବା ପାଗ ବାଲକୁନିରେ ବୁଲିବାର ମଜା ପୁରା ବହୁତ ଅଲଗା ଥାଏ।।
ସହରରେ ମଧ୍ୟ ଅନେକ ସୁବିଧା ଅଛି। ଭଲ ସ୍କୁଲ କଲେଜ ହସ୍ପିଟାଲ ଲାଇବ୍ରେରୀ ଏବଂ ଚାକିରି ଅଧିକ ଯିବେ ହୁଁ। ହେଲେ କଣ ହବ କାରଣ ଅନେକ ଲୋକ ସମୟରେ ବି ଯିବାକୁ ପସନ୍ଦ କରନ୍ତି ମୁଁ କିନ୍ତୁ ଜମା ବି ପସନ୍ଦ କରେନି। ବେ ହେଲେ ଗାଁ
ହଁ ପରା ତୁ ଠିକ କଥା କହିଛୁ ଗାଁରେ ଲୋକ ଆଉ ଗାଁ ର ଖାଦ୍ୟ ଯଦି ଉ ଗାଁ ର ଖାଦ୍ୟ ଖାଇବା ଆଉ ଅଧିକାଂଶ ସମୟରେ ଘର ପ୍ରସ୍ତୁତ ଖାଇବା ଶାଗ ପରିବା ଏସବୁ ଖାଇବାରେ ବହୁତ ଭଲ ଲାଗିଥାଏ।
ହୁଁ କଣ କହିଲେ ସହରରେ ବହୁତ ସାରା ଟ୍ରାଫିକ ଆଉ ମାନେ କଣ ଶବ୍ଦ ଆଉ ହେଲା ଯୋଉ ଇଏ ପ୍ରଦୂଷଣ ବି କିନ୍ତୁ ମାନେ ସେତିକି ମତେ ଏତେ ବି ଭଲ ଲାଗେନି ବେଳେ ବେଳେ ଲୋକ ଲୋକ ମାନେ ତ ବହୁତ ବ୍ୟସ୍ତ ଥିବାରୁ ପଡୋଶୀଙ୍କ ସହ କଥା ହେବାକୁ ମଧ୍ୟ ସମୟ ଆଉ ମାନେ ସେଠି ତୁ କଣ କରିବୁ କିନ୍ତୁ ଗାଁରେ କଣ ମାନେ ଯେତେ ବି ଯାହା କାମ ଥାଉ ଆଉ କିନ୍ତୁ ମଜା ମସ୍ତି ଗୋଟେ ଇଏ ସେ ଗୋଟେ ଅଲଗା ପ୍ରକାର ଆକର୍ଷିତ ମାନେ ଗୋଟେ ଅଲଗା ପ୍ରକାର ଫିଲଗିଙ୍ଗସ
ହଁ ପୁରା ଠିକ କଥା ସହରର ଯାତାୟାତ ଆଉ ବ୍ୟବସ୍ଥା ମଧ୍ୟ ଭଲ। ବସ୍ ଟ୍ରେନ୍ ଅଟୋ ଅନନ୍ୟ ସୁବିଧା ସହଯେ ସହରରେ ମିଳିଥାଏ କିନ୍ତୁ ସମ ଗାଁ ରେ ଆହୁରି ଆହୁରି ଯୋଉ ହାଲକା ପବନ ଯୋଉ ମଜା ମସ୍ତି ସବୁ ଗାଁ ରେ ହିଁ ମିଳିଥାଏ।
ହଁ ମତେ ତ ଗାଁର ପର୍ବପର୍ବାଣି ବହୁତ ଭଲ ଲାଗେ ସମସ୍ତେ ମିଶି ପୂଜା କରନ୍ତି ଖାଦ୍ୟ ଖା ବାଣ୍ଟନ୍ତି ଏବଂ ଏକାଠି ଖୁସି ପାଳନ ମଧ୍ୟ କରନ୍ତି। କିନ୍ତୁ ମାନେ କଣ କହିଲ ଗାଁ ରେ ଯୋଉ ସବୁ ପୂଜା ପର୍ବ ହୁଏ। ମାନେ ସେ ବହୁତ ମାନେ ଗୋଟେ କଣ ନିଆରା କିନ୍ତୁ ସହରରେ ଯୋଉ ପୂଜା ପର୍ବ ହୁଏ ସେଠିକାନି କଣ କହିଲ? ହଁ ଖାଲି ମାନେ ଯେମିତି କି ପ୍ରଦୂଷଣ ଯେମିତି ମାନେ କଣ ଆ ଶବ୍ଦ ପ୍ରଦୂଷଣ ହେଲା ଟାଇପ ର ସେମିତି ଝଗଡା ଫଗଡା ମାନେ ବହୁତ ସାରା ମାନେ ଅସୁବିଧା କିନ୍ତୁ ଗାଁ ରେ ପୁରା ସବୁ ପୁରା ମସ୍ତ ପୁରା ବଢିଆ।
ହଁ ପରା ସହରରେ ମଧ୍ୟ ପର୍ବ ପାଳନ ହୁଏ କିନ୍ତୁ ଗାଁ ଗାଁ ପରି ସମସ୍ତ ସେ ମିଶି ଆନନ୍ଦ କରିବାର ସୁଯୋଗ କମ ମିଳିଥାଏ। ଅଧିକାଂଶ ଲୋକ ନିଜ ନିଜ କାମରେ ହିଁ ବ୍ୟସ୍ତ ରହିଥାନ୍ତି କିନ୍ତୁ ଗାଁ ରେ ସମସ୍ତେ ଏକାଠି ହେଇକି ଗୋଟେ ମାନେ ଗୋଟେ ପୂଜା ପର୍ବକୁ ପୁରା ଏକାଠି ହେଇକି ଭଲ ଏଞ୍ଜୟ କରିପାରନ୍ତି ନା।
ମାନେ କଣ କହିଲୁ? ମାନେ ଗାଁ ଆଉ ସହର ଭିତରେ ବହୁତ ଥ ମାନେ ତଫା ଫରକ ଅଛି। ମାନେ ଗାଁ ଆମକୁ କଣ ମାନେ ଯେମିତି କିି ଶାନ୍ତି ମାନେ ଶୃଙ୍ଖଳା ପ୍ରକୃତି ମାନେ ଏଇ ସବୁ ସମ୍ପର୍କରେ ବୁଝାଇଥାଏ। ମାନେ କଣ ଯେମିତି କିି ପୁରା ଭଲ ଅ ମାନେ ଗୋଟେ ମିଳିମିଶି ରହିବା ମିଳିମିଶି କରିବା। ମାନେ ଏଇ ସବୁ ବିଷୟରେ ମାନେ ଜ୍ଞାନ ଦିଏ ମାନେ କଣ? ବାଣ୍ଟି ଥାଏ ପ୍ରକୃତି ଉପରେ କିଛି ଜାଣିବା କି ମାନେ ଏମିତି କି ବଗରା ବଗରା ଯାହା ବି ହଉ କିନ୍ତୁ ଯାହା ବି ହେଲେ ଏ ମାନେ ଗାଁ ଆଉ ସହରର ଫଳ ବହୁତ ତା ମଧ୍ୟରେ ମାନେ କଣ ମାନେ ଗାଁ ଆଉ ସହର ଭିତରେ ଫରକ ଭଉତୁ ଏଇଆ କି ଗାଁ ରେ ରହିବା କଥା ଟା ପୁରା ନିଆରା। ଆଉ ସହରରେ ବି ସେମିତି ମାନେ ଯୋଉମାନେ ସହରରେ ରହିଲେ ସେମାନଙ୍କୁ ସହର ପାଇଁ ମାନେ ଜାଗା ଭଲ ଲାଗିଲା ଯୋଉମାନେ ଗାଁ ରେ ରହିଲେ ସେମାନଙ୍କୁ ଗାଁ ଭଲ ଲାଗିଲା ଏଇପରିକା ଆଉ।
ହଁ ଠିକ କହିଛୁ ଆଉ ସହର ଆମକୁ ନୂଆ ସୁଯୋଗ ଶିକ୍ଷା ପ୍ରଯୁକ୍ତି ଓ ଉନ୍ନତିର ପଥ ମଧ୍ୟ ଦେଖାଇଥାଏ ସହରରେ ବହୁତ କିଛି ନୂଆ ଶିଖିବାକୁ ମାନେ ଥାଏ ମାନେ ଏମତି ଗାଁଠାରୁ ସହର ବି ଭଲ କିନ୍ତୁ ଗାଁ ଟିକେ ଅଧିକ ଭଲ ଲାଗେ ଆଉ।
ଶେଷରେ ମୋର ଜୀବନରେ ସୁଖ କେବଳ ସ୍ଥାନ ଉପରେ ନଥାଏ। ଜୀବନରେ ସୁଖ ଭଲ ଲୋକ ମାନଙ୍କ ଉପରେ ଭଲ ପରିବେଶ ଉପରେ। ମାନେ କଣ ଭଲ ମାନେ ଯେମିତି କି ସକାରାତ୍ମକ ଚିନ୍ତାଧାରା। ମାନେ ଲୋକମାନେ ଯେମ ସେ ନିଜ ନିଜ ଭିତରେ ଭଲ ଅ ମାନେ କଣ ବନ୍ଧୁତ୍ୱ ରଖିଥିବେ। ମାନେ କଣ ଯେମିତି କିି ହିଂସା ବାଦ ରାଗ ଛଳନା ଏ ସବ କିଛି ବି ନଥାଏ ମାନେ ତାଙ୍କ ମନ ସବୁବେଳେ ପୁରା ସଫା ମାନେ ହୁଁ ପା ମାନେ କଣ ପୁରା ନିର୍ମଳ ପୁରା ସୁନ୍ଦର ମାନେ ସେମିତି। ସେମିତି ଲୋକ ମତେ ବହୁତ ପସନ୍ଦ ଗାଁ ରେ ସେମିତି ଲୋକ ନା ବହୁତ ମାନେ ସହଜରେ ମିଳିଯିବେ କିନ୍ତୁ ସହରରେ ରହୁଥିବା ଲୋ ଲୋକମାନେ ଏତେ ସହଜରେ ଏମିତିକା ଲୋକ କେବେ ଏତେ ସହଜରେ ଖୋଜିି ପାଇବା ପାଇଉନୁ ସିଏ ସେଠି ଖୋଜିକି ପାଇବାଟା ଏମିତିକା ଲୋକ ବହୁତ କଷ୍ଟ ସେଥିପାଇଁ ମତେ ଗାଁ ର କ ଚର ଗାଁ ର ପରିବେଶ ସବୁଠୁ ସବୁଠୁ ଭଲ ଲାଗେ।
ହଁ ଠିକ କହିଛୁ ଗାଁ ର ପରିବେଶ ହିଁ ସତରେ କୋଉଠି ହିଁ ଅନୁଭବ ହୁଏ ନା ତାର ଯୋଉ ମାନେ ମିଠା ବାସ୍ନା ମାଟିର ଗୋଟେ ବାସ୍ନା ଆସେ ସେଇଟା ବର୍ଷା ହେଲେ ଲାଗେ ଆଉ ଗାଁ ର ପରିବେଶର ଲୋକମାନେ ବହୁତ ନିରହ ହେଇଥାନ୍ତି ତାଙ୍କୁ ସେମାନେ ଜମା କିଛି ଛନ୍ଦ କ ପଟ ଭିତରେ ଏତେ ବି ଜାଣିନଥାନ୍ତି ସେମାନେ ବହୁତ ଭଲ ହେଇଥାନ୍ତି। କିନ୍ତୁ ସହର ଭିତରେ ବହୁତ ଡିଫରେନ୍ସ।
ଆଜି ନା ମାନେ କଣ କହିଲୁ ଉ ମାନେ ଏତେ ଦିନ ପରେ ମାନେ ବହୁତ ଦିନ ପରେ। ମାନେ ଏମତି ମୋର ଗୋଟେ ସାଙ୍ଗ ସହିତ ଯାଇକି ତୋ ସହିତ ମୁଁ କଥା ହେଲି ମାନେ ଗାଁ ଆଉ ସହରର ସମ୍ପର୍କରେ ନେଇକି କଥା ହେଲି। ଯୋଉଟା କି ମତେ ବହୁତ ଭଲ ଲାଗିଲା। ଆଉ ଗାଁ ଟା ମତେ ଏଇଥି ପାଇଁ କି ଭଲ ଲାଗେ କାହିଁକି ନା କଣ ମାନେ ଏ ତାର ପରିବେଶ ଗାଁ ର ପରିବେଶ ଗାଁ ର ଲୋକମାନେ ଗାଁ ର ଚାଲିଚଳନି ଗାଁ ର କଥାବାର୍ତ୍ତା ଗାଁ ମାନେ କଣ ଗୋଟେ ସବୁ। ମାନେ ଇତ୍ୟାଦି ଇତ୍ୟାଦି ମାନେ ସବୁ କିଛି ମାନେ ସବୁବେଳେ ପୁରା ସୁନ୍ଦର ମାନେ ପ୍ରକୃତି ଯେମିତି ଦେଖିବାକୁ ପୁରା ସୁନ୍ଦର। ଯେମିତି ଇଏ ମାନେ ଗାଁ ରେ କଣ ଲୋକମାନେ ନିଜ ନିଜ କାମ ନିଜେ କରନ୍ତି ନିଜ ନିଜ ଦାୟିତ୍ୱ ନିଜେ ଜେ ଉଠେଇବାକୁ ଚେଷ୍ଟା କରନ୍ତି ସବୁବେଳେ ଅନ୍ୟ ମାନଙ୍କ ଉପରେ ନିର୍ଭର ହବାକୁ ମାନେ କଁ ଚାହାନ୍ତି ନାହିଁ। ସେମିତି କି ନିର୍ଭରଶୀଳ ହେଇକି କାମ କରିବାକୁ ଇଏ କରନ୍ତି ମାନେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଭଲ ପାଆନ୍ତି ଆଉ କଣ ମାନେ ଯେମିତିକି ଅନ୍ୟ ଆଉ ଜଣଙ୍କ ଦୁଃଖ ଦେଖିପାରେନି ସେ ଯଦି କଷ୍ଟରେ ଥାଏ ନା ତାହେଲେ ସେ ତା ହୁଁ ସାଥଦବା
ସାହାଯ୍ୟ କରିବାକୁ ପଳି ଆସେ ଏକଦମ ଠିକ କଥା। ଏକଦମ ଠିକ କଥା।
ତାପରେ ଯେମତିକି ମୁଁ ଏବେ କିଛି ମାନେ ଦୁଃଖରେ ଅଛି ଆମେ ଦି ଜଣ କିନ୍ତୁ ଦୁଃଖ ଦେଖିଲେ ସଇପାରିବୁନୁ କି ମୁଁ ତୋ ଦୁଃଖ ଦେଖିଲେ ସଇପାରିବିନି ଏମିତି ଗାଁ ଆଉ ସହରରେ କଣ କହିଲୁ ସହରରେ ମାନେ ଯଦି ମୁଁ ଗୋଟେ କିଛି ଅସୁବିଧାରେ ଅଛି ହେ ସିଏ ତ ଅସୁବିଧା ଅଛି ମୋର କଣ ଅଛି।
ହଁ ପରା ଏକଦମ୍ ଠିକ୍ କଥା କହିଛୁ।
ଗୋଟେ ହିଂସା ବାଦ
ହଁ ଏକଦମ ଠିକ କଥା କହିଛି ସହର ଆଉ ଗାଁ ଯେ ପ୍ରକୃତି ଭଲ ଥାଏ ନା ଅନ୍ୟ ମାନେ ସମାନ ଦେଉ ଏବଂ ନିଜ କାମ ହଁ ଠିକ କଥା କହିଛୁ। ଆଜିର କଥାବାର୍ତ୍ତା ନା ବହୁତ ଭଲ
ମାନେ ମତେ ବହୁତ ଭଲ ଲାଗିଥିଲା ଜାଣିଛ ମାନେ ଯେମିତି କି ମୋ ମନରେ ପୁରା